ସାଙ୍ଗକୁ
ହଁ ସାଙ୍ଗ ଭଲ ଅଛି ତୁ କଣ କରୁଛୁ?
ହଁ ଏଇ ବସିଥିଲି ଆଉ ଆଉ ରଜ କେମିତି କଟିଲା ତୋର?
ହଁ ସାଙ୍ଗ ମୋ ରଜ ଭଲ କଟିଲା ତୋ ରଜ ଖବର କଣ ସାଙ୍ଗ ଆଉ ପିଠାପଣା ଖାଇଛୁ କି ନାହିଁ ହିଁ ଆଉ ଦୋଳି ଖେଳୁଛୁ କି ନାଇଁ
ହଁରେ ସାଙ୍ଗ ଦୋଳି ଖେଳିଛି ପିଠା ଖାଇଛି କବାଡ଼ି ଖେଳିଛି ବହୁତ କିଛି କାମ କରିଛି ଆଉ ତୋର ଆଜି ଘରେ ଆଜି କଣ ବନିଛି ଖାଦ୍ୟକୁ
ହଁ ସାଙ୍ଗ ମୋ ଘରେ ଆଜି ଉପମା ଆଉ ତରକାରୀ ହେଇଥିଲା ଆଉ ତୋ ଘରେ ଆଜି କଣ ହେଇଛି ସାଙ୍ଗ?
ହ ରେ ସାଙ୍ଗ ମୁଁ ତ ଇଟିଲି ଏଇନା ଖାଇଥିଲି ଆଉ ଇଟିଲି ଖାଇଥିଲି ବରା ଖାଇଥିଲି ଏମିତି ସବୁ ଖାଇଥିଲି ଆଉ କଣ ଖବର ତୋର କହ ମତେ ଆଉ କଣ ସାଙ୍ଗ ଚାଲୁନ ଆମେ କୁଆଡେ ଗୋଟେ ବୁଲିବାକୁ ଯିବା ମୁଁ ଭାବୁଛି ମୁ ବହୁତ ଦିନ ହେଲା ବୁଲିବାକୁ ଯାଇନି ଆମେ ବୁଲିବାକୁ ଗଲେ କେମିତି ହୁଅନ୍ତା ସାଙ୍ଗ
ମୋରି ସାଙ୍ଗ ମୁଁ ବି ସେଇୟଆ ଭାବୁଥିଲି ବୁଲିବାକୁ ଗଲେ ଆମେ ପଶୁ ପକ୍ଷୀ କେତେ କଣ ଦେଖିବା ଆଉ ସେ ବୁଲିବାକୁ ଯିବା ମୁଁ ଭାବୁଛି ଚାଲ କେତ ଗୋଟେ ପ୍ଲାନିଂ କର ଆମେ ବୁଲିବାକୁ ଯିବା।
ହଁ ସାଙ୍ଗ ମୁଁ ବି ସେଇଆ କହୁଥିଲି ବୁଲିବାକୁ ଗଲେ ବହୁତ ମଜା ଲାଗିବ ବାହାର ଝରଣା ନଦୀ ସବୁ ଦେଖୀ ଲୋକଙ୍କୁ ମିଳିବ କଣ କହୁଛୁ ସେଇଟା କରିବା ବେଟର ହୁଅନ୍ତା ମୁଁ ଭାବିବାରେ
ହଁ ସାଙ୍ଗ କେବେ ଗୋଟେ ଟାଇମ ତୁ ବାହାର କର ଦି ଜଣ ଯାକ ମିଶିକି ବୁଲିବାକୁ ଯିବା ଆଉ ବହୁତ ମଜା ବି କରିବା ଆରେ ସାଙ୍ଗ ତୁ ଜାଣିଛୁ ନା ଆଜି ନୁହଁ କି ମୁଁ ଆଜି ଦେଖିଥିଲି ଗୋଟେ ଫୋନରେ ଆଜି ଗୋଟେ ଜିନିଷ ଦେଖ କଥିଲି ଗୋଟେ ପାହାଡ ଥିଲା ଗୋଟେ ଝରଣା ଥିଲା ବହୁତ ବଢିଆ ଜାଗା ଟା ସେଟା। ମୁଁ ଭାବୁଛି ଆମେ କେବେ ଗୋଟେ ବୁଲିବାକୁ ଗଲେ ହୁଅନ୍ତାନି।
ଆରେ ହଁ ମୁଁ ତ ସେଇ କଥା ଏବେ ଯେତେ କହୁଥିଲି ନା ବୁଲିବାକୁ ଗଲେ ଆମେ ବହୁତ କିଛି ଜିନିଷ ଦେଖିବା ପାହାଡ ବିଷୟରେ ଜାଣିବା। କେତେ କଣ ପଶୁପକ୍ଷୀ ସହ ଦେଖିବା ଆମ ବାତାବରଣରେ ମିଶିବା। ବହୁତ ସୁନ୍ଦର ପବନ ଆସିବ କଣ କହୁଛୁ କେବେ ଗୋଟେ ପ୍ଲାନିଂ କରି ଯିବା।
ହଁ ରେ ସାଙ୍ଗ ମୁଁ ବି ସେଇଟା କହୁଥିଲି। ଆଛା ଚାଲ ଆମେ ଯିବା ଏଇ ରବିବାର ଦିନ ବାହାରିକି ଯିବା। ତୁ ମୁଁ ଆଉ ଆମର ଦି ଜଣ ସାଙ୍ଗକୁ ବି ଆମେ ସାଙ୍ଗରେ ନେଇଯିବା ଗୋଟେ ଟ୍ରିପ କରିବା ବୁଲିବା ଆଉ ଦି ଦିନ ତିନ ଦିନ ରହିବା ଏକାଥରେ ଆସିବା ରହିକି ଗୋଟେ ପିକନିକ ପ୍ଲେସକୁୁ ଯିବା।
ହଁ ମୁଁ ବି ସେୟା ଭାବୁଥିଲି ପିକନିକ ପ୍ଲେସକୁୁ ଗଲେ ଭଲ ହୁଅନ୍ତା କିନ୍ତୁ ତୋ ହିସାବରେ ଭଲ ପିକନିକ୍ ପ୍ଲେସ୍ କୋଉଠି ଅଛି ମୋ ହିସାବରେ ମୁଁ ଆଖ ପାାଖରେ ତ କିଛି ଭଲ ଜାଗା ହିଁ ନାହିଁ। ମୁଁ ଭାବୁଥିଲି କୁଆଡେ ଗୋଟେ ଦୂର ଟ୍ରିପ କଲେ ହୁଅନ୍ତା ବଢିଆ ଲାଗନ୍ତା ଦୂର ଟ୍ରିପ କଲେ।
ହଁରେ ସାଙ୍ଗ ମୁଁ ବି ସେଇୟା କହୁଛି ଦୂର ଟ୍ରିପ କଲେ ଭଲ ହୁଅନ୍ତା କିନ୍ତୁ ଘରେ ଛାଡିବେ ନଛାଡିବେ ସେଇଟା ହଉଛି ଅସୁବିଧା। ଦେଖିବା ମୁଁ ଘରେ କଥା ହୁଏ କଣ ହଉଛି ଆଉ ସେ ଦି ଜଣ ସାଙ୍ଗକୁ ବି ପଚାରିବାକୁ ହବ ସେମାନେ ଯିବେ କି ନାହିଁ ଆଉ ଖାଦ୍ୟ କଣ କଣ କରିବା ଆମେ ସେଠି ଖାଇବା ନା ବାହାରୁ କିଣିକି ଖାଇବା ନା ନିଜେ ତିଆରି କରିକି ଖାଇବା ସାଙ୍ଗ।
ଆରେ ମୁଁ ଭାବୁଛି ଆମେ ସେଇଠି ନିଜେ ତିଆରି କରିକି ଖାଇଲେ ବହୁତ ଭଲ ହୁଅନ୍ତା। ଆମେ ନିଜ ନିଜ ସହ ମିଶନ୍ତେ କଥାବାର୍ତ୍ତା ହୁଅନ୍ତେ। ଖେଳନ୍ତେ ବୁଲନ୍ତେ ଗୋପନ୍ତେ ଗୀତ ବି ଶୁଣନ୍ତେ ନାଚନ୍ତେ କେତେ କଣ କରନ୍ତେ ବହୁତ ମଜା ଆସନ୍ତା ଚାଲ ସାଙ୍ଗ କଣ କହୁଛୁ? ମୁଁ ବି ସେ ଭାବୁଛି ଆମେ ଏକା ସାଙ୍ଗେ ଯାଇକି ବୁଲିବା। ହଉ ସେଇ ଦି ଜଣଙ୍କୁ ବି ନେଇଯିବା। ଏଠୁ ସକାଳୁ ବସ ରେ ବାହାରିକି ପଳେଇବା ହେଲା କି
ହଁ ସାଙ୍ଗ ମୁଁ ବି ସେଇୟା କହୁଛି ଏଠୁ ବସ ରେ ବାହାରିକି ଗଲେ ସକାଳୁ ମଜା ଆସିବ। ଆଉ ଏବେ ବି ବର୍ଷା ଦିନ ଚାଲିଛି ନା ବର୍ଷା ବେଳେ ବି ବର୍ଷା ହଉଥିବ ବାହାରେ ଆମେ ବସିଥିବା ବହୁତ ମଜା ଲାଗିବ ଚାଲ ସାଙ୍ଗ ଯିବା ବୁଲିକି ଆସିବା।
ହଁ ସାଙ୍ଗ ସେଠି ମୁଁ ଯୋଉ ଜାଗା ଟା ଦେଖିଛି ସେଠି ଅଛନ୍ତି ବହୁତ ସାରା ପକ୍ଷୀ ଅଛନ୍ତି ମୟୂର ବି ଅଛନ୍ତି। ଆଉ ବହୁତ ଅଛନ୍ତି ବତକ ଅଛନ୍ତି। ଶାଗୁଣା ଅଛନ୍ତି ବହୁତ ପ୍ରକାର ପକ୍ଷୀ ଅଛନ୍ତି ଆଉ ମୁଁ ସେ ସେଠି ଶୁଣିଛି ସେ ଜାଗାରେ ଶୁଆ ବି ବହୁତ ଅଛନ୍ତି। ବହୁତ ରଙ୍ଗର ଶୁଆ। କେତେ ଯେ ମନ ମୋହ ଦୃଶ୍ୟ ସେଇଟା ବହୁତ ମଜା ଲାଗିବ।
ହଁ ରେ ସାଙ୍ଗ ମତେ ବି ଶୁଆ ମାନେ ବହୁତ ଭଲ ଲାଗନ୍ତି ଶୁଆ ସାରି ପକ୍ଷୀ ମତେ ତ ଏମାନେ ବହୁତ ପସନ୍ଦ ଆଉ ମୁଁ ବି ଭାବୁଛି ଆଇଲା ବେଳେ ଦି ତିନିଟା ଶୁଆ ସାଙ୍ଗରେ ବି ନେଇକି ଆସିବି ତାଙ୍କୁ ଘରେ ମୁଁ ରଖିବି ତାଙ୍କୁ ଖାଇବାକୁ ଦେବି ତାଙ୍କ ଯତ୍ନ ନେବି
ହଁ ସାଙ୍ଗ ସେଟା ତ ତୁ ଠିକ କଥା କହିଲୁ। ଶଛୁଆଙ୍କୁ ନେଇ ଆସିବୁ ଘରେ ତାଙ୍କୁ ରଖିବୁ ଯତ୍ନ ନବୁ କିନ୍ତୁ ପକ୍ଷୀ କଣ ସେମାନେ ସବୁ ଆକାଶରେ ଉଡିବା ଯିବ ନା ପକ୍ଷୀ ମାନେ ଆମେ ତାଙ୍କୁ ଯଦି ଆମ ଘରେ ଆଣିକି ରଖିବା ସେମାନେ ତ ଗୋଟେ ପୁଞ୍ଜୁରୀ ଭି ରେ ବନ୍ଦ ହେଇଯିବେ ନା ସେଟା ତ ଆମକୁ କିଛି ମିଳିବନି ନା ସାଙ୍ଗ। ସେଥିଲାଗି ଶୁଆ ପୁଅ ଶୁଆ ହରିକି ଆଣିବୁନି। ସେମାନେ ଆଜାଦ ପକ୍ଷୀ ସେମାନେ ଆଜାଦ ରେ ବୁଲିବାକୁ ତାଙ୍କ ଫ୍ରିଡମ ତାଙ୍କୁ ଭଗବାନ ସେ ଟା ଦେଇଛନ୍ତି ନା ଯଦରେ ସେମାନେ ରହିବାକୁ ଆମେ ତାଙ୍କୁ ଆଣିକି ଆମେ ପଞ୍ଜୁରୀ ଭିତରେ ବନ୍ଦ କରିଦେଲି କିଛି ଲାଭ ନାହିଁ।
ହଁରେ ସାଙ୍ଗ ତୁ ଠିକ କହୁଛୁ କିନ୍ତୁ ମତେ ନା ବହୁତ ଦିନ ହେଲା ଇଚ୍ଛା ହଉଥିଲା ଗୋଟେ ଶୁଆ ଘରେ ରଖିବାକୁ। କିନ୍ତୁ ମୁଁ କଣ କରିବି ମୋର ତ ଇଚ୍ଛା ହଉଛି।
ଛ ତୁ ଏମତି କହୁଛୁ ଯଦି ତତେ କିଏ ସେ ପକ୍ଷୀ ଜାଗାରେ ତୋତେ କିଏ ବନ୍ଦୀ କରିକି ରଖନ୍ତା ତୋତେ ଭଲ ଲାଗନ୍ତା କି ସାଙ୍ଗ? ନାଇଁ ନା ତାର ବି ଜୀବନ ସିଏ ବି ତ ତାର ଜୀବନ ଅଛି ନା। ସିଏ ବି ତ ତାର ଫ୍ରିଡମ ଅଛି ଭଗବାନ ତାକୁ ଫ୍ରିଡମ ଦେଇଛନ୍ତି। ଆକାଶରେ ଉଡିବା ପାଇଁ ତା ଜୀବନରେ ସେ ରହିବା ପାଇଁ। ଆମର ସେଇଟା ଅଧିକାର ନାଇଁ ନା ତାକୁ ତାଠୁ ତା ଅଧିକାର ଛିନିବାକୁ। ସେଥିଲାଗି ଆମେ ଯିବା ଆମର ଦୃଶ୍ୟକୁ ମାନେ ଇଞ୍ଜୋୟ୍ କରିବା ଖୁସି କରିବା ଆମେ ଖାଇବା ପିଇବା ସେଠି ରୋଷେଇ କରିବା ବୁଲିବା ଗୀତ ଗାଇବା ସାଙ୍ଗରେ ନାଚିବା ସବୁ କରିକି ଆସିବା। କିନ୍ତୁ ସେ ଯୋଉ ପାଖାପାଖି ଜିନିଷକୁ ଆମେ ଛୁଇଁବାନି। ତାକୁ ଗନ୍ଧିଆ କରିବାନି କିଛି କରିବାନି।
ହଁ ରେ ସାଙ୍ଗ ମୁଁ ଏବେ ବୁଝିଲି ତୁ ଠିକ କଥା କହୁଛୁ। ମୁଁ ଏଇଟା ବୁଝି ପାରୁନଥିଲି ସରି ସାଙ୍ଗ କିନ୍ତୁ କଣ କି ହଁ ଠିକ କହିଛୁ ଆମେ ସେଠି ବୁଲିବା ରୋଷେଇ କରିବା ଆଉ ସାଙ୍ଗ ସାଙ୍ଗରେ ନୁହେଁ କି ଆମେ ଦି ତିନିଟା ପ୍ଲାଷ୍ଟିକ ପଲିନ୍ ବି ନେଇଯିବା ଆମେ ସେଠି ଯାହା କୁଡ କରିବା ସେଟାକୁ ଆମେ ପଲ୍ଥିନ ରେ ଧରିକି ସାଙ୍ଗରେ ନେଇକି ଆସିବା କାହିଁକି ନା ବାତାବରଣ କକୁ ଆମେ ଅସନା କରିବାନି। ସେଟା ଆମ ନିଜ ଜାଗା ନୁହେଁ। ଆମେ ସେଠି ଅସ୍ନା କଲେ ଆମ ବାତାବରଣ ଅସ୍ନା ହବ ବୁଝିପାରୁଛୁ ନା ସାଙ୍ଗ।
ହଁ ରେ ସାଙ୍ଗ ମୁଁ ତ କହୁଛି ସାଙ୍ଗରେ ଆମେ ଡଷ୍ଟବିନ ର ଜରି ନେଇଯିବା ସେ ଏଠି ଆମେ କିଛି ଅଳିଆ କୁଡ଼ା ଗଦେଇବାନି ଗଦେଇଲେ ଆମର ହିଁ ନିଜର କ୍ଷତି ସେଗୁଡା ସବୁ ପ୍ଲାଷ୍ଟିକ ଅସନା ସବୁ ମାଟିରେ ମିଶିକି ସେଗୁଡା ଡିକମ୍ପୋଜ ହବନି ସେ ଟା ସେମିତି ହେଇି ରହିଯିବ ବର୍ଷେ ବର୍ଷେ ଯାଏଁ ସେ ବାତାବରଣକୁ ଦୂଷିତ କରିବ। ସେଥିପାଇଁ ଆମେ ସାଙ୍ଗରେ ଜରି ଘେରିକା ନେଇଯିବା ଯାହାବି କୁଡା ଅଳିଆ କହିବ ଆମେ ତାକୁ ସାଙ୍ଗରେ ଆମ ସାଙ୍ଗରେ ଧରିକି ଘରକୁ ନେଇ ଆସିବା ଆମ ଘରେ ଫୋ ପାଡିଦେବା ସେଟା ବାହାରେ ଯା ଆରେ ଆମେ କିଛି ଆସନା କରିବାନି କଣ କହୁଛୁ ସାଙ୍ଗ?
ହଁ ରେ ସାଙ୍ଗ ଆମେ ତ ବୁଝିଲେ ଆମର ସେଇ ଦି ଜଣ ସାଙ୍ଗକୁ ବି ଆମକୁ ବୁଝିବାକୁ ପଡିବ ନା। ସେଟା ଅସ୍ନା କରିବନି ବୋଲି କଣ କହୁଛୁ ସାଙ୍ଗ?
ହଁ ସାଙ୍ଗ ମୁଁ ବି ତାଙ୍କ ସହ ସେୟା କଥା ହେଇଯିବି। ଆମେ ନେଇଯିବା କିଛି ବାହାରେ ଆମେ ଦୂଷିତ କରିବାନି କିଛି ଆମେ ପକେଇବାନି ବାହାରେ ଆମ ଏନଭରମେଣ୍ଟକୁ ଆମେ ବହୁତ ସୁନ୍ଦର କରିକି ରଖିବା। ସେଟା ଆମେ ଦୂଷିତ କରିବାନି ଜମା ହେଲା କଣ କହୁଛୁ ସାଙ୍ଗ? ଆଉ ହଁ ସାଙ୍ଗ ମୁଁ କହିଲି ଯଦି ସେଠି ଆମେ ଖାଇବା ବନେଇବା ଆମେ ଖାଇବା ଏମତି ଖାଇବା ବନେଇବା ଯୋଉଟା ଆମ ଦେହ ପ୍ରତି ଭଲ ନାଇଁ କି ଖରାପ ଖାଦ୍ୟ ଯୋଉଟା ମୋ ଦେହକୁ ଖରାପ ଖାଦ୍ୟ କରିବ ସେ ସେଟା ନୁହେଁ ଆମେ ଭଲ ଖାଇଲେ ଭଲ ରହିବା ସୁସ୍ଥ ରହିବା।
ହଁ ସାଙ୍ଗ ମୁଁ ବି ସେୟା କହୁଛି। ଆମେ ବାହାର ବାହାରକୁ ଯାଉଛେ ସତ କିନ୍ତୁ ଆମେ ଏମିତି ନହ କି ଆମେ ଖରାପ ଜିନିଷ ଖାଇବା। ଯୋଉଟା ଆମ ଦେହ ପ୍ରତି ହେଲ୍ଦି। ଯୋଉଟା ଆମ ଦେହ ପ୍ରତି ଭଲ ଯୋଉଟା ଆମ ଦେହକୁ ଭଲ ରଖିବ ଆମେ ସେ ଖାଇବା ଖାଇବା। ଆମେ ବାହାର ଜିନିଷ କିଛି ଖାଇବାନି ଅସ୍ନା ବସ୍ନା ଖାଇବା ନିଜେ ବନେଇବା ନି ହେଲଦି ରେ ବନେଇବା କ୍ଲିନ କରିକି ବନେଇବା ତାକୁ ସଫା ସୁତୁରା କରିକି ବନେଇବା। ଯେହେତୁ ଖାଇଲେ ଆମ ପେଟ ଖରାପ ହବନି। କି ଆମ ଦେହ ଖରାପ ହବନି କିଛି ବି ହବନି କଣ କହୁଛୁ ସାଙ୍ଗ?
ହଁ ରେ ସାଙ୍ଗ ଠିକ କହିଛୁ। ମୁଁ ତ ଭାବୁଛି ଓଟ୍ସ ଆଉ କିଛି ଫ୍ରୁଟ୍ସ ନେଇଯିବି ଫଳ ଆଉ କିଛି ଓଟସ ନେଇଯିବି। ଆଉ ସେଠି ଆମେ ଖାଇବା ଆଉ ବାହାରେ ଆମେ ବେଶୀ ତେଲ ମସଲା ଖାଇଲେ ଆମ ଦେହଟା ବି ଖରାପ ହବ ତାପରେ ଡକ୍ଟର ପାଖ ପାଖକୁ ବି ଯିବା ଆମ ଟାଇମ୍ ବି ନଷ୍ଟ ହେବ। ସବୁ କିଛି ଆମର ସବୁ ପ୍ରକାର କ୍ଷତି ହବ ସେଠି। ଆମେ ସେଠି ବାହାର ଜାଗାକୁ ଯେତେବେଳେ ଯିବା ଆମେ ଭଲ ଖାଇବା ଖାଇଲେ ଆମେ ଭଲରେ ଭଲ ମସ୍ତିଷ୍କରେ ଆମେ ବାହାରେ ବୁଲି ପାରିବା ଭ୍ରମଣ କରିପାରିବା ନୂଆ ନୂଆ ଜିନିଷକୁ ଦେଖିପାରିବା ସେଥିଲାଗି ଖରାପ ଖାଦ୍ୟ ଖାଇଲେ ଆମ ନିଜ ଦେହ ଟା ବି ଖରାପ ହବ ଆମ ନିଜ ମନ ଟା ବି ଖରାପ ହବ। ପେଟ ବି ଖରାପ ହବ ସେଥିଲାଗି ଭଲ ଖାଇବା ଖାଇଲେ ଆମେ ଭଲ ମସ୍ତ ବିଶେଷ କରି ବାହାର ଦୁନିଆ ଦେଖିବା ବାହାର ଜିନିଷକୁ ଉପଭୋଗ କରିବା। ଆମେ ବୁଲିବା ତାପରେ ସୁସ୍ଥରେ ହେଇକି ଘରକୁ ଆସିବା।
ହଁ ସାଙ୍ଗ ମୁଁ ବି କହୁଛି ସାଙ୍ଗ ଶୁଣନା ଆମେ ସାଙ୍ଗରେ ଗଲା ବେଳେ ଲୁଡୋ ଚେସ୍ ଏମିତି ବି କିଛି ଜିନିଷ ନେଇଯିବା ସେଠି ବସିକି ଯେତେବେଳେ ରୋଷେଇ ସରିଯିବ ଆମେ ଖାଇଦବା ସେଠି ଆମେ ବସିକି ଏନଭରମେଣ୍ଟ ରେ ବସିକି ଆମେ ଲୁଡୋ ଚେସ୍ ସବୁ ଖେଳିବା ଖେଳି ସାରିକି ଭଲ ଲାଗିବ ସେ ଜାଗାରେ ବସିକି ଖେଳିଲେ କେତେ ବଢ଼ିଆ ଲାଗିବ।
ହଁ ସାଙ୍ଗ ସେଠି ତ ମୁଁ ବି ସେଇ କଥା କହୁଥିଲି। ସେ ଜାଗାରେ ବସିକି ଖେଳିଲେ ନା ଆମ ମୁଣ୍ଡ ବି ଠିକ ରହିବ ଆମର ସବୁ ଭଲ ବି ରହିବ ଆଉ ଆମେ ବାହାର ଜାଗା ଆମେ ଜାଣିନେ ଆମେ ସେଠି କ୍ରି କ୍ରେଟ ବ୍ୟାଡମିଣ୍ଟନ ଖେଳିଲେ ଆମେ ଯେ ତ ଆମେ ପାହାଡ଼ ଜାଗାକୁ ଯାଉଛେ ଯଦି ଗୋଡ଼ ଫୋଡ଼ ଖସିଯିବ ତେବେ କଣ ହେବ? କିଛି ଦୁର୍ଘଟଣା ଆମେ ଏଠି କରିବାକୁ ଚାହୁଁନି। ସେଥିଲାଗି ଆମେ ବଢିଆ ବସିକି ଶାନ୍ତିରେ ନିରୋଳାରେ ବସିକି ଆମେ ଆମର ଗୋ ଜିନିଷ ଖେଳିବା ଏଞ୍ଜୟ କରିବା ଗୀତ ଶୁଣିବା ନା ଚିବା ଗାଇବା ହସିବା ବୁଲିବା ଆଉ ସାଙ୍ଗ ମୁଁ ତ ଭାବୁଛି ଡ୍ରଇଂ ବୁକ୍ ବି ନେଇଯିବି।
ଆରେ ତୁ ତ ମୋ ଆଇଡିଆ ଟା ନେଇଗଲୁ ସାଙ୍ଗ। ମୁଁ ତ ଭାବୁଥିଲି ଡ୍ରଇଂ ବୁକ୍ ନେବି ସ୍କେଚ ପେନ୍ସ ନେବି ସେ ଯୋଉ ନଯାରାକୁ ତାକୁ କପି ରେ ଆଙ୍କିବି। ଡ୍ର କରିବି କେତେ ଯେ ବଢିଆ ଲାଗିବ ସେ ପାହାଡ଼ ଉପରେ। ସୁନ୍ଦର ସୁନ୍ଦର ପକ୍ କି ସୁନ୍ଦର ସୁନ୍ଦର ଗଛ ସୁନ୍ଦର ପବନ ଓ ହୋ କି ମଜା ଲାଗି ତ ମୁଁ ତ ସେଇଟାକୁ ମୋର କପିରେ ଆଙ୍କିବାକୁ ଭାବିଛି ସାଙ୍ଗ ଚିତ୍ର ଆକାରରେ।
ବଢିଆ କଥା ତ ଆମେ ମିଶିକି ଚିତ୍ର କରିବା ତାହେଲେ ଦେଖିବା କାହା ଚିତ୍ର ବଢିଆ ହଉଛି? କଣ କହୁଛୁ ସାଙ୍ଗ ତୁ ମୋ ଚିତ୍ରକୁ ରେଟିଂ ଦବୁ ମୁଁ ତ ଚିତ୍ରକୁ ରେଟିଂ ଦେବି ଦେଖିବା କାହା ଚିତ୍ର ବଢିଆ ହଉଛି ହେଲା। କଣ କହୁଛୁ ସାଙ୍ଗ ତାହେଲେ କଣ? ଫାଇନାଲ୍ କରୁଛୁ ତ ଯିବା ତ ଏବେ?
ହଁ ସାଙ୍ଗ ମୁଁ ବି ସେଇଟା କହୁଛି ଚାଲ କେବେ ଯିବା ବସ ର ଟାଇମ ଦେଖିଦେ। କି ଟ୍ରେନ ର ଟାଇମ ଦେଖି ଦେ କୋଉଥିରେ ଯିବା ମିଶିକି ପ୍ଲାନିଂ କରିବା ହେଲା କଣ କହୁଛୁ ସାଙ୍ଗ।
ହଁ ସାଙ୍ଗ ପ୍ଲାନିଂ କରିବା ପୂର୍ବରୁ ତ ସବୁଠୁ ବଢିଆ ବିନା ପ୍ଲାନିରେ କିଛି ହୁଏନି ପ୍ଲାନି ସବୁଠୁ ବେଷ୍ଟ। ବିନା ପ୍ଲାନିଂ ରେ ଗଲେ ଆମେ ହେଟି ହଇରାଣ ହେଇଯିବା। ପାଖରେ ଆମକୁ ଏଦି କିଛି ନ ମିଳିବ ସାଧନ ନ ମିଳିବ କିଛି ନ ମିଳିବ ଆମେ ଏଠି କଣ ମୁଁ ତ ଭାବୁଚି ଆମେ ଦି ତିନି ଦିନି ରହିବି ଯିବା ଆହୁରି ସେଟା ଆହୁରି ବଢିଆ ଲାଗିବ ଦି ତିନି ତିନି ରହି ଗଲେ। ରହିଲେ ଆମେ କଣ ଆମେ ସେ ବାହାର ବାହାର ତା ପାଖ ପାଖ ଲୋକମାନଙ୍କ ସ ମିଶି ପାରିବା ତାଙ୍କଠୁ ଆମେ ଜାଗା ବିଷୟରେ ଆହୁରି କିଛି ଜାଣିପାରିବା।
ହଁ ରେ ସାଙ୍ଗ। ମୁଁ ବି ତ ସେଇୟା ଭାବୁଥିଲି ସେ ପାଖ ଆଖ ଲୋକମାନଙ୍କ ପାଖରେ ଆମେ ରହିଲେ ନା ଆମେ ତାଙ୍କ ବିଷୟରେ ଜାଣିବା ତାଙ୍କର ସବୁ ସଂସ୍କୃତି ଜାଣିବା ତାଙ୍କ କଳା ଜାଣିବା। ସେଟା ତ ଆମକୁ ଆହୁରି ନୂଆ ନୂଆ ସବୁ ଜିନିଷ ଶିଖିବାକୁ ମିଳିବ।
ମୁଁ ଶୁଣିଚି